ହାଲୋ।
ହଁ
ହଁ। ମୋ କଥା ଶୁଭୁଚି?
ହଁ ହଁ ଶୁଭୁଚି। ମାନେ କଣ କରୁଚ?
ଏଇ ଡାଲମା ଟିକେ ବସେଇଚି ଆଉ।
ଅହ।
ବେସେଇ ଦେଇଚି ହଁ।
ତମ, ତମ ପୁଅ ପୁଅ କଣ କରୁଚି?
ପୁଅ ଟ୍ୟୁସନ ଯାଇଚି। ହଁ ହାଲୋ ଶୁବୁଚିନା ମୋ ହଁ ହଁ। ହଁ ଏଇ ରଜ ଛୁଟି ସବୁ ଆଉ ହୁଁ।
ହଁ ହଁ।
ଆଁ ରଜ ଛୁଟି ତ କୋଉ ଛୁଆଙ୍କର ଏଇନା ହଁ ବର୍ଷ ବର୍ଷା ହେଇଛି ଜୋରେ ବର୍ଷା ହେଇଛି ହଉଛି ବି ଟିକେ ଟିକେ।
ଏବେ ତ ଦେଖୁଛ କେମିତି ଖରା ହଉଛି ଖରା କରିନେଇ ଆଉ ତମ ଆଡେ ବି ସେମିତି ବର୍ଷ ଖରା ହୋଉଚିନା ବୈଶାଖୀ ଆରମ୍ଭ ହେଇଯାଉଛି।
ସ ହ ସବୁଆଡେ ସେଇଆ ଏଇଆଡେ ବି ସେଇ ହୁଁ।
ଓ ହୋ ଆଉ ତମଆଡେ ଏବେ ତ ସବୁ
ହୁଁ।
ସବୁ ବିଲ ବାଡି ସବୁ କରିନାହାନ୍ତି ହଁ ଶୁଭୁଚି ନା ମୋ କଥା?
ଉଁ ନା ହଁ। ହଁ ଶୁଭୁଚି ଏବେ ଚାଷ ବା ନା ବିଲ ବାଡି କାମ କଣ ହୋଉଚି ନାହିଁ ଆଉ ମୁଁ ଜାଣି ଜାଣିନି ଏତେ ସମୟଠି କଣ ହୋଉଥିବ ଏଡେ ନେ ଇଏ ହେ ଟିକେ ବି ମାନେ ବିଜନେସ ବେଶୀ ଲୋକଙ୍କର ବଜାର ଟା ପାଖ ପ୍ରାୟ ପ୍ରତ୍ୟକ ଘର ଲୋକଙ୍କର ବିଜନେସ ହଁ ଉଁ ଟି ହଁ ଚାଷ ହୋଉଚି ଲୋକ ଚାଷ କରୁଚନ୍ତି ସେଇ ଧାନ ଚାଷ କେବଳ ଆଉ ଏମିତି କିଛି ଚାଷ ଷ ନାହିଁ ଏପଟେ ହଁ ବର୍ଷରେ ସେ ଗୋଟିଏ ଚାଷ ହବ। ଆଉ ସେ ବିଷୟରେ ବି ଏତେ କାଇଁ କିଛି କିନ୍ତୁ ହେଇନି କାମ ଷ୍ଟାର୍ଟ ଯେମିତି ଏମିତି ହୁଏ ଲୋକଙ୍କର ମୁଁ ଜାଣିଛି ଆମେ ବି ମୁଁ ଆମ ଗାଁ ଆଡେ ଯଉ ଥିଲି ଧାନ ଚାଷ ପାଇଁ ଲୋକ ଏବେ ଠୁ ହଳ ଫଳ କରିବା ନେଇକି ଖତ ପକେଇବା ସବୁ କରନ୍ତି ଏପଟେ କଣ ହୁଏ ନାଇଁ ମୁଁ ବି ଜାଣିପାରେନା କିଛି ଶାଶୁଘର ପ
ନାଇଁ ନାଇଁ ଆ-ଆ-ଆମ ଆଡେ ଆମ ଆଡେ ଶୁଣୁନ ଆମ ଆଡେ ସବୁ ମାନେ।
ହୁଁ।
ମାନେ ଏମିତି କିଛି ହବନି ଖାଲି ଧାନ ଫସଲ। ବି ଏତେ ନାହିଁ ଧାନ ଚାଷଟା ଏଇନା। ରହିବ ତମେ ବିଲ ବାଡି ଯୋଉ ଖ ଖତ ନେଇକି ନା ସବୁ ଚଷା ଚୁସି କର ନା ଯୋଉ ତଳି ପକେଇ ଉପରେ ପ
ହଁ ହଁ ହଁ ହଁ ହଁ। ହଁ ଜାଣିଛିି ପା ତାଳ ତଳି ପକାଯିବ ସେ ତଳି କିି ନେଇ ରୁଅନ୍ତି ଧାନ ଚାଷ ରେ ହୁଁ। ସବୁ ଜାଣିଛି ଚାଷୀ ଘର ଝିଅ ସବୁ ଜାଣିଛି।
ହଁ ମାନେ ଏବେ ସବୁ ଖଣ୍ଡେ ଖଣ୍ଡେ ବିଲ ଚଷା ହେଇକି ସେଠି ତ ତଳି ପଡିଥାଏ ହଁ ମାନେ। ଜ୍ୟେଷ୍ଠ ଯିବ ଅଷାଢ ମାସ ବେଳକୁ ତ ବର୍ଷା ସିଯିନ ହେଇଯିବ। ବର୍ଷା ଆରମ୍ଭ ହେଲେ ସବୁ ବିଲ କାମ ଆ ଆଉ ବିଲ ଗୁରୁବାରରେ ଯୋଉ ଧା ନ ଦେଖ ଗୋଟିଏ ଗଛ ହେରା ଟିକେ ବଡ ବଡ ହେଇଯାଇଥିବ ତାକୁ ସବୁ। ଉ। ମାନେ ପାଣି ହେଇସାରିଲା ପରେ ସେଗୁଡିକରେ ସବୁ ରୁଆଯାଏ ତେବେ ଏବେ ଏତେ ସବୁ ଆଜି ଲୋକ ମାନେ କାମ କରୁଥିଲେ ଏବେ ସବୁ ହେଇଗଲା। ମେସିନ ନା ସବୁ ମେସିନି ରେ କାମ। ଆଗେ ଆଗରୁ ହଳ ନେଇକିନା ବି ଲରେ ସବୁ ଟ୍ରାକ୍ଟର ଟ୍ରାକ୍ଟର ମାନେ ବିବ ବିଲ ତଳି ପକା ସାରିଲା ପରେ। ପୁଣି ପାଣିରେ ସବୁ ଚଷିବେ ଟ୍ରାକ୍ଟର ଚଷି ସାରିଲା ପରେ ତଳି ମରା ଯାଏ। ଥ ତଳି ମରା ପୁଣି ଦିନ ପରେ ଗୋଟେ ଦିନ ପରେ। ତାକୁ ପୁଣି ରୁଆଯିବ। ତାର ମାନେ ଖତ ତ ଆଗେ ପଡି ଯାଇଥିବ ତାପରେ ସାର ଦିଆଯିବ। ନହେଲେ ଏମିତି ହେଇକିନା ବିଲ ଫୁଣି ତାପରେ ତାକୁ ବଛାବୁଛି କରାଯାଏ। ପରେ କି ନା ତ ଠିକି ଅମଳ ଟାଇମ ନାଁ। ହଁ ସେ ତ। ଦିନ ରେ ଠିକ ହେଇଯିବ ଏ ଯେତେବେଳେ ଧାନ ଟା ଅମଳ ହବ। ସେଇଟା ମାନେ ଟିକେ ଉଁ ଚାଷୀ ମାନଙ୍କର ବହୁତୁ କଷ୍ଟ ମାନେ ଏବେ ଦେ ଦେଖୁନ ଯେମିତି ଯେମିତି କା ତା ବୋ
ହୁଁ। ହୁଁ।
ଟାଇମରେ ସେମିତି ପୁଣି ସେତେବେଳକୁ ବାତ୍ୟା ବନ୍ୟା ଏମିତି ସବୁ ଆସେନି। ଉ ଜାଣିଚୁ ନା ସେ ଧାନ
ହଁ ହଁ ଅନ ଚି ନ ମ ରୁଡି ପଡେନି ମରୁଡି ପଡିବ ନଷ୍ଟ ହେଇଯିବ ହୁଁ।
ନଷ୍ଟ ହୁଏ ଧାନ ଠିକି ପା। ଚିଲା ଟାଇମ ରେ ବର୍ଷା ହୁଏ ଯେ ଆଗରୁ କଣ ଲୋକମାନେ ସବୁ ଉଁ ନିଜ ବାଡି। ସେ ଧାନ ରଖୁଥିଲେ ଆଉ ଏବେ ତ ସବୁ ମାନେ ଏମିତି ବର୍ଷା ହଉଚି ନଁ କୁ ବି ତାଙ୍କର ଭୟ ସେମାନେ କଣ କରିଚ ନ୍ତି ସାଙ୍ଗେ ସାଙ୍ଗେ ତାକୁ କିଣିଲେ ଦେଇଦବୁ ଏମିତି ସବୁ କରି ପକେଇଲି ତ କାମ ପଣସ ଖିଆ ଓ କହିଲି ହୁଏନା ନାଁ ତମେ ଜାଣିନ ସେ ବାବଦରେ କିଛି
ହଁ ଧାନ ଚାଷ ସେମତି ନାଇଁ ମୁଁ ଜାଣିଚି ଏଇ ଚାଷ ସେମିତି ହୁଏ ଆମର ତ ସବୁବେଳେ ଲୋକ ଜ ଜଣେ ଲଗେଇଥିବ ଥିବ ସବୁବେଳେ ସେଇ ଧାନ ତଳି ପଡିବ ସେମତି ରୁଆ ଯିବ ତାକୁ ପୁଣି ରୁଆ ବରା ପରେ ବଛା ବ ଛା ବଛି ହବ ବଛା ହେଲା ପରେ ପୁଣି ଧାନ କଟା। ଧାନ କଟା ସବୁଆଡେ ସମାନ କୋଉଠି ଧ ଟିକେ ଭଲ ଧାନ ଚାଷ ହୁଏ। ହୁଁ ଧାନ କଟା ପରେ ପୁଣି ଖଳା ନିପା ପୋଛା କର।
ହଁ ଆ ଆଗମାନେ ଲୋକ ଏବେ ସବୁ ହେଇଗଲା ମେସିନ ନହଲେ ଆମ ବୋଉ ହରିକା ମାଟି ସେ ଲାଗୁଥିଲା ଏଇଠି ସଫା କରିଦଉଚନ୍ତି।
କେତେ ଘଣ୍ଟାରେ ଦିନ ବି ଲାଗୁନି ଚାରି ଘଣ୍ଟାରେ ଧାନ ବସ୍ତା ହେଇକି ରହିଲା ଏକାଥ ରେ ଗୋଟେ ପିଲାର ଗୋଟେ ଦି ଘଣ୍ଟାରେ ବି କାମ ସରିଯାଉଚି। ସବୁ କାମ ଏଇ
ଧାନ କୁ ଶୁଣିଲୁଣି ଆଗରୁ ଧାନ କୁ ସବୁ କଲେ ତାକୁ ବାନ୍ଧିବେ ମାନେ ଆଗରୁ ଶଗଡ ଗାଡିରେ ବୋହିକି ଆଣୁଥିଲେ? ଏବେ ତ ସବୁ ଆଉ
ହଁ ସବୁ କଥା ଶଗଡ ଗାଡି ଏବେ ଛୁଆ ଦେଖିବାକୁ ପାଉନାହାନ୍ତି ହଁ
ହଁ ବା ନହେଲେ ଆଗରୁ ଲୋକମାନେ କେତେ କଷ୍ଟ କରୁଥିଲେ। ଏବେ ଏତେ କଷ୍ଟ ନାହିଁ ତଥାପି ବି ଲୋକ କରିପାରୁନାହାନ୍ତି।
ନାଁ ପା ବିଲ ଛାଡି ଦଉଛନ୍ତି। ନାଁ କରୁନାହାନ୍ତି ତାପରେ ଏବେ ସୁବିଧା ହେଇଗଲା କଣାକରୁ ହଳ କରିବାକୁ ଗାଈ ବଳଦ ନେଇକି ଯୋଉ ଯାଆନ୍ତି। ଲଙ୍ଗଳ ସେ ଲଙ୍ଗଳ କଣ ଛୁଆ ଜାଣିନଥିବେ ମଈ କଣ ଛୁଆ ଜାଣିନାହା ମୁଁ ଆମ ଛୁଆ ମାନଙ୍କ କତୁ କହୁଛି ମୋ ଛୁଆ ତ କିଛି ଗୋଟେ ଜାଣିନି ସେତେବେଳେ ସକାଳ ରାତି ପାହିଲେ କେମିତି ହଳ ନେଇକି କି ଯିବୁ ବିଲକୁ ହଡ କରିବା ଆ ହୁଁ।
ହ
ନା ଏଇନା ଟ୍ରାକ୍ଟର ଗଲା ଏଇ ସେଇନା ଘଣ୍ଟାକରେ କାମ କଲା ପଇସା ଏଇନା ସବୁ। ଚାଷ ବାସ କଇବାରେ ସବୁ ଚାଲିଲା ଆଉ ପଇସା ଦେଇକି କା ହଳ କରିଦିଅ ପଇସା ଦେଇକି ଧାନ କାଟିଦିଅ।
ହଁ। ରୋଇବା ଟା ଖାଲି ଲୋକ ଟିକେ କରୁଛନ୍ତି ସେ ମେସିନ୍ ଯଦି ଏ ଆସନ୍ତା ବାହାରିବି ହଁ।
ଏବେ ବି ମେସିନ୍ ବାହାରିଲାଣି ହେ ସମସ୍ତେ ସେଠାରେ କରିପାରୁନାହାନ୍ତି।
ଅଛି କିନ୍ତୁ କରୁନାହାନ୍ତି ସମସ୍ତେ ପ୍ରାୟ ହଁ।
ସମସ୍ତ କରିପାରିବେ ଆଉ ଆଗର ଲୋକମାନଙ୍କ ଦେଖ କିଛି ବି ନାହିଁ
ନା ସେତେବେଳେ କଠିନ ପରିଶ୍ରମ ଥିଲା ଲୋକ ସୁସ୍ଥ ଥିଲେ।
ହଁ।
ଚାଷ। ହୁଁ ସେ ଛୁଆ ଦିନେ ଯୋଉ ହଳ କରନ୍ତି ହଳ ନୁହଁ।
ଆଗରୁ କଣ ଧାନରେ ମାନେ ଏତେ ସାର ଖତ ବି ଦିଆ ଯାଉନଥିଲା। ଏବେ ମାନେ ଦିନରେ କେତେ ଧାନ ମାନେ ଆମେ ଅଧିକ ଫଳେଇବୁ ମାନେ ଏତେ ସାଧାରଣ ସେଟା ଖାଇକି ଆମର ଦୁନିଆ ରୋଗ ବାଗ ବି ହଉଛି।
ହଁ ହଁ ସତ କଥା।
ତାକୁ ପୁଣି ଧାନରୁ ପୁଣି ତାକୁ ଧାନ କୁ ମାନେ କଟା ତାକୁ ତାକୁ ବର୍ଷେ ଆଗରୁ କଣ ଏବେ ତ ସବୁ ହେଇଗଲାଣି। ମାନେ ଚାଉଳ ସାଙ୍ଗେ ସାଙ୍ଗେ ବି ବାହାରୁଛି ସେଇଠି ବ ସେଇଟି ସେଇଠି ବି ଚାଉଳ ବାହାରୁଚି ଆଗରୁ ଲୋକ ମାନେ ଧାନ ବସେଇକି ତାକୁ ଚାଉଳ ବାହାରିକି ବି ଖାଉଥିଲେ ମାନେ ଏତେ
ନାଇଁ ଏବେ ପ୍ରାୟ ଘରେ କିନ୍ତୁ ହୁଁ ହୁଁ ଧାନ ବସା ହଉଚି ଆମର ଏଇଠି ଧାନ ବସା ଯାଏ ବସା ହେବ ବମ୍ଫା ହବ ସବୁ ଧାନ ପୁରା‌ ପପର୍ଲି ହେବ କାହିଁକିନା ଘର ଚାଉଳ ଟା ଖିଆଯିବ ବାହାର ଚାଉଳ ଖରାପ ନା ବହୁତ୍ ସାଇଟ୍ ମିଶୁଛି ସେଥିପାଇଁ ଘର ଚାଉଳ ଟା ପନିପରିବା ଚାଷ ବି ଆମର ଟିକେ ଘର ଏ ବାରିରେ ଲଗାଯାଏ ପନିପରିବା ନିଜ ଜିନିଷ ଟା ଖାଇବ ଯେତେ ହେଲେ ବି ଆମର ପରିବାର ଘର କିଣା କିଣି ହଉଛି ପନିପରିବା କିନ୍ତୁ ଯାହା ବି ହେଲେ ଗଛ ଲାଗିଥିବ କିଛିଟା ଜଣେ କେ
ଅଳ୍ପ ସାର ଖତରେ ତମେ ଯେ କୌଣସି ପନିପରିବାଟା ଖାଇବ। ବାହାରୁ କିଣିଲେ କଣ ଆମେ କେମିକାଲ ଦିଆଯାଉଛୁ ସେ ଫଳରେ ବି ପନିପରିବା ସବୁଥିରେ
ହୁଁ। ହୁଁ ହଁ ହେଲେ ବି ଏବେ ସବୁ ସେମିତି ତ ଚାଲିଛି ଆଉ ସେଇୟାକୁ ଖାଇବା ରହିବା ଆଉ ହଉ ଆଉ। କଣ ଆଉ କାମ ତୁମର ଚାଷ ବାସ କର?
ହଁ ସେଠି ସିଏ ସବୁ ହଁ ମାନେ ଆମର ଏପଟେ ସବୁ ଚାଷ ବାସ କରଯାଏ।
ଧାନ ଚାଷ ଟା ହୁଏ ପ୍ରପର ଗୋଟେ ଆମର ହୁଁ। ହଁ ପନିପରିବା ଏଇ ବାରିରେ ପନିପରିବା ହଁ।
ମାନେ ନିଜେ ଖାଲି ଖାଇବା ପାଇଁ ଏମତି ପନିପରିବା।
ହଁ ନିଜେ ଖାଇବାକୁ ଏଇ ଏଠି ବି ଆମର ବି ଏଇଠି ସେଇ ନିଜ ଖାଇବା ହିସାବରେ ଯାହା ଯେମିତି ହୁଏ ଆଉ କିଛି ସେମିତି ବିକ୍ରି ବିକ୍ରି ହୁଏନା ନି ଯେ ଘରେ ଅଛନ୍ତି ଆମର ଫାଙ୍କା ରହିଲେ କେତେବେଳେ ଘଣ୍ଟେ ଘଣ୍ଟେ ଟାଇମ୍ ଦେଲେ ହେ ହେଲା ଆଉ ହଉ।
ହଁ ପରିବା ସାଙ୍ଗରେ ସବୁ ପ୍ରକାର ଶାଗ ବି କରାଯାଏ।
ହଁ ହଁ ସବୁ ପ୍ରକାର ଶାଗ ଶାଗ ସମସ୍ତେ ହଉ। ହଁ ହଁ ହଉ ହଉ ରହିଲି।